ହଁ ହଁ କଣ କରୁଛ?
ଏ ବସିଛି ଆଉ ତୁ କଣ କରୁଛ?
ଏଇଟି ମୁଁ ବି ବଇଚି ଆଉ।
ଉ ହୁଁ ଖାଇସାରିଲନି ନା?
ହଁ ଖାଇସାରିଲନୁ।
ଓହୋ।
ଆଉ
ଆଉ କଣ କୁହ?
ଆଉ କଣ କୁହ?
ଉ ତୁମ ଦେହ ପା ଭଲ ଅଛିନା।
ହୁଁ ଦେହ ପା ଭଲ ସବୁ ଭଲ ଅଛି।
ଓ ହୋ।
ଆଉ
ଆଉ ଖାଇବ କଣ ରୋଷେଇ ତମର ଚାଲିଚି?
ଚାଲିଚି ସବୁ ରୋଷେଇ କଣ ବାସନ ଫାସନ ମାଜୁଛି ମୁଁ।
ଓ ହୋ। ହୁଁ ହୁଁ।
ହଁ ତ ମନ ଚାଲିଛି ନା।
ହୁଁ।
ଆଉ ରୋଷେଇ କଣ ସବୁ କରୁଛ?
ହଁ।
ଆଉ ସେ ସବୁ କଣ ଚାଲିଛି ତମର?
ନା ରୋଷେଇ ବାସ ସବୁ ଚାଲିଛି ଏମିତି ଆଉ।
ଓହୋ।
ଉପରେ ବସିଛି ଭଜା ତଳେ ବସିଛି କ୍ଷୀରକୁ ଆଉ ଡାଲି।
ଉ ହୁଁ।
ଆଉ ଗୋଟେ ବସିଚି ଆମ କୁନି ଝିଅର ଉପରେ ସିଝା।
ଉଁ ହୁଁ।
ହଉ। ଆଉ ତମର କଣ ପର୍ବପର୍ବାଣି କରୁଛ କୁହ ଟିକ? ତମର କେମିତି ଚାଷ ହରା କରଛ ସେକରେ?
ହ୍ୟାଲୋ। ତମେ କେମିତି ଦଶହରା କେମିତି କଣ କରୁଛ କୁହ।
ଆଉ। ହଉ କଣ କୁହ।
ତମର କେମିତି ଦଶରା ଫସରା କରୁଛ କୁହ।
ହ ମୋର ଦଷର ତ କାମାଖ ବହୁତ ଭଲ ହଉଛି।
ହୁଁ।
ଣ୍ଡଶର ହାତଟୁ ଭଲ ହଉଛି ବହୁତ ଭଲ ରହୁଛି ଆଉ। ଆଉତି ଭଲ କରୁଛନ୍ତି ଆଉ।
ଓହୋ ଦସରାତିଲି କରୁଛ ନା ପିଠା ପଣା କଣ କରୁଛ?
ପୀଠପଣା କକେରା। ଆଉ ଚକୁଳି ପିଠ ବରା ପିଠ।
ହ
ସୁ ପ୍ରକାର ବି ମିଠାଁ ହିଁ ହେଉଛି।
ବୁଲି ଯାଉଛ
ସବୁ ମେଢ ତିରିଶ ଟା ନା ପଇଁତିରିଶ ଟା ମେଢ ହଉଛି ଆଉ। ସେ ମେଢାରେ ସବୁ ବୁଲି ଯାଉଛ ଦେଖି ଠାକୁରଙ୍କୁ ଆଉ।
ଦଶହର ସ୍ କରଛ ବି ନା ନାଇଁ।
ହଁ ବହୁତ ବଢିଆ ହଉଛି।
ହଉନ ଜଲେ।
ହ।
ହୁଁ ଆଉ ଦଶରାରେରେ କଣ ଆଉ ଆଇଜନ ସବୁଣ କଣ କରୁଛ ସେଥିଡ
ହଁ କରସଙ୍ଗ ସବୁ ଲଉଛି।
ଓ ଆଉ ବନ୍ଧୁନ୍ଧ କୁଣିଆ ବନ୍ଧୁନ୍ଧ ଆସୁଛନ୍ତି ନା ନାଇଁ।
ସମସ୍ତେ ଆସୁଛନ୍ତି। ତତ ବଡ଼ପା ମାମୁଁ ମାଇ ସବୁ
ଆଉ ଆଉ ତମରକତି ସେଆଡ କରୁଛ ଦଶହରା କେମିତି ତମର ଖଣ୍ଡା ପୂଜା କରନ କି
ହଉଛି ଏ ମାଡେଆ ତ ଆମର ହଉନି। ସମସ୍ତଙ୍କର ହଉଛି ଆଉ କରୁଛନ୍ତି ଯଉମାନେ ଯାକ ଖଣ୍ଡାୟତ ସେମାନେ ସବୁ କରୁଛନ୍ତି ମୋର ତ କ ଖାଲି ଏମିତି ପିଠାପଣା କରି ଖାଇ ଦଉଛୁ।
ଓହୋ। । । କେତେ ଦିନ ତମ ପୂଜା ହଉଛି ଦଶରା ରେ?
ସବୁ ଠାକୁର ଗଣେଶ ଠାକୁର। ଦୁର୍ଗା ଠାକୁର, ଶିବ ଠାକୁର, ହନୁମାନ ଠାକୁର।
ଆରେ ତମର ଦଶହରାରେ କେତେ ଦିନ ପୂଜା ପାଉଛନ୍ତି ଠାକୁର? ତମେ ଷଷ୍ଠୀଠୁ ପୂଜା କରୁଛ ନା ପଞ୍ଚମୀଠୁ ପୂଜା କରୁଛ।
ପଞ୍ଚମୀ ଠୁ ହଉଚି। ପଞ୍ଚ ମିଠୁ ଯଏ କରୁଛି କରୁଛି ଅଷ୍ଟମିଠୁ ନାଇଁ ନବ ରାତ୍ରି ମୁଁ କରନି।
ଓହୋ।
ତମ କରଛ ନ ବାତି।
ହଁ ମୁଁ କରୁଛି।
ହଁ ହଁ ମୁଁ କରେନି। ଅଷ୍ଟମି-
ଖାଇଲ ନା ଖାଇନ?
ହଁ ମୁଁ ଖାଇନି ଖାଇବି ଆଉ।
ଉଁ ହୁଁ।
ତମେ ଖଇସାରିଲଣି?
ଦିନର ସରିଲାଣି ଖାଇବା?
ଉଁ ହୁଁ।
ଓ
ହୁଁ।
ତମର ସଇଲାଣି ଖାଇବା ତାହେଲେ ନା?
ଓ ହୋ।
ଆଉ ଓହୋ।
ଆଉ ତୁମ ଆଡେ କେମିତି ହଉଛି?
ହଁ ଆଇସ୍ କଣ କହିଲ?
ତମ ଆଡେ କେମିତି ହଉଛି?
ହଁ ଆମ ଆଡେ ଭଲ।
ହଁ ହଁ ଆମ ଆଡେ ବି ସେମିତି ଆଉ। ହଁ ମୋର ବି ସେମିତି ହଉଛି।
ହ
ହଉ ତମେ କେମତି ଖଇସ ଲଣି ନା
ହଁ ଆଉ ଖାଇସାଇଲେଣି ସବୁ।
ଆଉ ରୋଷେଇ ସରିଲାଣି?
ହୁଁ ସେଇଷ ହାନି
ହ ଆ ତ ସି ଯ ତଙ୍ଗରୁଣ୍ଡ ହେଇଯାଉଛି ଆମ ଚୋପଲ ଗୋଡ ତମର ନେଇ ନେଇଯାଉଛ।
ହୁ ତମ ଚପଲ ନେଇଁ ଯାଉଛ କି
ହୁଁ ହୁଁ। ଆଉ ଖିଆ ପିଆ ସଲାଣି ତମର?
ହୁଁ ଖିଆପିଆ ସରିକି ପୁରା ନିଦ ଭାଙ୍ଗି ସାଇଲୁଣୁ।
ଉଁ ହୁଁ। ହୁଁ। ହଁ ହାଉସ୍ ହାଉସ୍ ୱାଇଫ ନା କିଛି
କଣ କହିଲ?
କହିଲେ କଣ ହାଉସ ୱାଇଫ ନା
ନାଇଁ ନାଇଁ ହସ୍ ଯୋଉ ମୁଁ ମ୍ୟାରେଜ କରିନି।
ହୁଁ ହୁଁ। ତୁ ଏମତି ଚାଲିଛି ନା
ହୁଁ।
ଆଉ ଖାଇନି ରୋଷେଇ ସରିନି ନା?
ଆଉ କଣ କୁହ।
ହଁ କହୁନୁ।
ହଁ ଅ ମଡମ୍ କଣ
ହୁଁ।
ଆଉ କଣ କହୁ
ହୁଁ ହୁଁ।
ହ ହ ହଁ ହ
ହଁ ଆପଣ ରୋଷେଇ ସରଲାଣିନା?
ହଁ ରୋଷେଇ ବସେଇଚି ଆଉ।
ଉଁହୁଁ।
ଆମର
ନଉଥୁଲ
ଆଁ?
ନା ରୋଷେଇ ସରଲାଣି।
ଅହଁ।
ଉଁହୁଁ।
ଉଁହୁଁଁ। ଆଉ ଆଉ କଣ କରୁଚନ୍ତି ଆପଣ।
ଉଁହୁଁ।
କେମିତି କଣ
ହଁ ସେମତି।
ଏମତି ଆନେ କେମତି ହାଲୋ।
ଉଁହୁଁ।
ସେମତି ହେଲା ସେମତି।
ଉଁ?
କେମତିଆ ନାଇଁ କେମତି।
ହୁଁ କଣ କହିଲେ?
ସେମିତି ମାନେ କେମିତି?
ହଁ ସେମମି ଆଉ କଣ ସେଇ ସେସବୁ ହୁଁ ଥାଏତ
ଆହ୍ ଉ
ହୁଁ ଆଉ କଣ କୁହନ୍ତୁ?
ଉଁ?
ନା କଣ କହୁନ।
ଓହୋ ଆଉ।
ଉଁହୁଁ।
ଓଉ ନା ଆଉ କଣ? ହଉ। ନଉ
ଉଁ।
ଆଉ ସବୁ କଣ?
ହୁଁ।
ହାଲୋ।
ହରି ଓମ୍।
ହୁଁ ଆ ଆଉ କଁ?
ଆଉ କଣ କୁହନ୍ତୁ?
ମୁଁ ଆଉ?
ଆଉ କଣ କୁହନ୍ତୁ।
ସୁବୁନି କିଛି ନେଟୁଆର୍କ ପାଉନି କି ଆପଣଙ୍କ ର?
ହଁ ହଁ ଆପଣ ଆଉ କଣ କୁହନ୍ତୁ? ଟିଭି ଲଗେଇବାନି କି? ଓ ହଁ ହୁଁ। ଆଉ
ହୁଁ। ତିନଟା ଚାରିଟା ହୁଁ ଆଉ କଣ କୁହନ୍ତୁ।